ହଁ କଣ କରୁଚ?
ଶୁଭ ଖରାବେଳ।
ଶୁଭ ଖରାବେଳ। କଣ କରୁଚ?
ଏଇଠି ଟିକେ ବୁଲାବୁଲି କରୁଚି ଘର ଚାରିପଟେ ଆଉ ତମେ କଣ କରୁଚ।
ଏଇ ବସିଛି ତ କଣ ଖରା ବେଳେ ବୁଲୁଚ। ହ
ଖରା ବେଳ ଏଥିପାଇଁ ବୁଲୁଚି ବର୍ଷା ଆସିଲାଣି ଟିକେ ପାଣିପାଗ ଟା ଟିକେ ଭଲ ଲାଗୁଛି ତ ସେଥିପାଇଁ ବାହାରେ ବୁଲିବାକୁ ଭଲ ଲାଗୁଛି ତମର ସେପଟେ ବର୍ଷା ଆସ ଲାନି।
ହଁ ଏପଟେ ତ କାହିଁ ବର୍ଷା ନାହିଁ ଖରା। କାଲି ବର୍ଷା ହେଇଥିଲା ଏତିକାଳୁ କାଲି ପୁରା ଘୋଟିକି ଆଇଲା ପୁରା ଛେ ଚି ଦେଇଗଲା ବର୍ଷା।
ହଁ ଏପଟେ ବି ବର୍ଷା ହେଇଥିଲା କାଲି ବହୁତ ଭଲ ଭାବରେ ହେବ। ହେଇଥିଲା ଆମ ମ। ପାଖ ଗଡିଆରୁ ମାଛ ଉଠିପଡ଼ିଲେ ଆଉ ଆ ଯିବି ସେମତି ହେଲେ ଭ ହଁ।
ଆଉ ଖାଇଛ କଣ?
ହଁ ଖାଇସାରିଛି ଖାଇଛି ଖାଇଛି ଭାତ ଖାଇଛି ଡାଲି। ଆଉ ମାଛ ଅଣ୍ଡା ଆମଲେଟ। ଆଉ ନିରାମରେ ଭେଣ୍ଡି ଭଜା। କଦଳୀ ଭଜା ଆଉ ତମେ କଣ ଖାଇଲ।
ମୁଁ ବି ଖାଇଛି ଭାତ ଡାଲି ମାଛ ତରକାରୀ। ଆଉ ଭେଣ୍ଡି ଭଜା ପାମ୍ପଡ କଲରା ଭଜା।
ଆଚ୍ଛା ତମେ ଆଜି ଦୈନନ୍ଦିନ। ଜୀବନରେ କଣ ସବୁ ସକାଳୁ କେମିତି କେତେବେଳେ ଉଠିଲ କଣ କଲ। ଆଜି ସବୁ ଜାଣିବା।
ଆଜି ସକାଳୁ ଉଠିକି। ତା ପରେ ତ ଯାଇକି ଫୁଲ ତୋଳିଲି। ସାତଟା ବେଳୁ, ଛଅଟା ଉଠିଲି ମା ଉଠେଇ ଦେଲେ ଫୁଲ ତୋଳିଲି। ଫୁଲ ତୋଳିକି ବ୍ୟାୟାମ କଲି। ବ୍ୟାୟାମ କରିକି ତାପରେ, ଆସିକି ନିତ୍ୟକର୍ମ ସବୁ ସାରିଲି। ନିତ୍ୟକର୍ମ ସାରିକି ଟିକେ ପଢିଲି। ତାପରେ ଟିକେ ଡେରିରେ ଖାଇଲି, ଭୋକ ଲାଗୁନଥିଲା। ତା, ପରେ ସକାଳର ଜଳଖିଆ ଖାଇଲିି। ନଅଟା ଦଶଟା ହେଇଯିବ। ତାପରେ ଉଁ ଗଧେଇଲି ଆସ୍ ମୁଣ୍ଡ ଆଜି ସଫା କରିବାର ଥିଲା। ତାକୁ ଚୁଟିର ଟିକେ ଯତ୍ନ ନେଇକି, ତାକୁ ମୁଣ୍ଡ ସଫାକଲି। ତାପରେ ହଉଛି, ଆସିକି ଶୋଇ ପଡିଥିଲି, ଖାଇକି। ନାଁ ମୁଁ ଗାଧେଇ କି ଆସିକି ଶୋଇପଡ଼ିଥିଲି। ତାପରେ ଉଠିଲି, ଆଉ ଟିକେ ପୂର୍ବରୁ ଉଠିକି ଖାଇଲି। ଖାଇକି ଏଇ ବସିଛି ଆଉ। ତମର କଣ କେମିତି ଗଲା?
ହଁ, ଆଜି ମୁଁ ମାନେ ବଜାର ତ ଯିବାକୁ ସମୟ ମିଳେନି ମତେ। ଯାହା ହଉ ଆଜି ଆମର ଝିଅର ମେଡିକାଲ ଯିବା ବାହାନାରେ ଟିକେ ବୁଲି ଆସିଛି। ବାହାରେ
ହଁ।
ଆଉ ତାର ଆଜି ପୋଲିଓ ଥିଲା ତ! ତ ଯାଇକି ଟିକେ ଉଁ ପାଞ୍ଚ ଦଶ ମିନ୍ଟି ଟିକେ ବଜାର ଆଡେ ବୁଲି ଆସିଛି ଆଉ। ଆଉ ସେମିତି ଆମ୍ ମୁଁ ସେମିତି ସବ୍
ହଁ।
ସକାଳୁ ଯେମିତି ଉଠେ, ଆମର ଯେମିତି ଦୈନନ୍ଦିନ ଯେମିତି କର୍ମ ଚାଲେ। ଏଁ ଘର ଝାଡୁ, ରୋଷେଇ, ପୁଣି ଦିନ ରୋଷେଇ, ସବୁ ସାରିକି ବାସନ ଫାସନ ମାଜିକି।
ଆଉ, ଏବେ ଆସି ଟିକେ ଫ୍ରି ହେଲି ଆଉ। ଆଉ ତମର ଅ ଫା ହଁ ତମେ ଫାଙ୍କା ସମୟରେ କଣ କରିବାକୁ ଭଲ ପାଅ।
ଫାଙ୍କା ସମୟରେ ତ! ମାନେ, ସେମିତିରେ କହିବାକୁ ଗଲେ, ଏତ ଫାଙ୍କା ସମୟ ମିଳେନି। କେନା ଆମର ପାଠପଢା, ପାଠ ପଢିବାଟା ଟିକେ ଅଧିକ ସମୟ ଯାଏ। ଆ ସେମିତି ବହୁତ ଫଙ୍କା ସମୟ ଶୋଇପଡେ। ଟିକେ ବାହାରେ ଟିକେ କେ ବୁଲାବୁଲି କରିଦେଇ ଆସେ। ଏୟା ନହେଲେ ଗୀତ ଶୁଣେ। ଏମତି।
ଆଚ୍ଛା, ଆଚ୍ଛା ହଁ ମୁତ୍ ମୋତେ ବି ସେମିତି ଗୀତ ଶୁଣିବାକୁ ଭଲ ଲାଗେ। ଆଗରୁ ଛୋଟବେଳ ଏଠି ଗୀତ ଗାଏ ବି ଆଉ-ଉ- ସେମିତି ଆଉ ଗାଉନି। ଏ ନାଚ୍ ନ ନାଚି ବି ଗୀତ ଗାଇବି, ଖେଳେ ତ ସେ ଛୋଟ ବେଳର ଟିକେ କଥା ସବୁ ମନେ ପଡେ, ବେଳେ ବେଳେ ଆଉ ଆଉ ଏବେ ତ ସେ ସବୁ
ହଁ ଛୋଟବେେଳର ସ୍ମୃତିସବୁ ମାନେ କିଛି ମାନେ ନିଆରା। ସେଇଡା ଖୋଜିଲେ ବି ମିଳିବନି।
ନିଆରା ଆଉ ସେତେବେଳେ କଣ, ଆମକୁ ଆମପାଖରେ ସେତେବେଳେ ସ-ସମୟ ନଥାଏ। ସମୟ ବି ବହୁତ ଥାଏ। କାହିଁକି ନା ଆମେ ଉ-ଉ ସେତେବେଳେ ବି ଆମେ ପାଞ୍ଚଟା ଛଅଟା ବେଳେ ଉଠୁ ପୁଣି ଆମେ ଟ୍ୟୁସନ ଯିବୁ। ବା ପୁଣି ତାଦେହରେ ସ୍କୁଲ ଯିବା। ସ୍କୁଲରେ ବି ସବୁ ଗୋଟେ ଗୋଟେ ଆମର ଶ୍ରେଣୀ ମାନେ କ୍ଲାସ ଥାଏ ତ! ଆଜି ଇ ଏଇ ସବଯେକଟ କାଲି ମାନେ ଘଣ୍ଟେ ପରେ ଏମିତି ସବଜେକଟ ପୁରା ଚା ତାଯାଏ ଆମର ଲାଗିଲାଗିକି ରୁହେ କି ନାଇଁ ଲାଗିକି ତାପରେ ହଁ ହଁ ଖାଇବା ଛୁଟି ହୁଏ ତାପରେ ଖେଳ
ମୁଁ ଶିଶୁମନ୍ଦିର ମୁଁ ଶିଶୁମନ୍ଦିର ପିଲା ମାନେ ଆମ ଆମର ବହୁତ ପୁରା ଦିଟା ଛୁଟି ହୁଏ ମାନେ ଖେଳଛୁଟି ଗୋଟେ ହୁଏ ତା ପୂର୍ବରୁ ଆଉଗୋଟେ ଛୋଟ ଗୋଟେ ଛୁଟି ହୁଏ ଦଶମିନିଟର
ଆଚ୍ଛା ଆଚ୍ଛା ଆମର ତ ସେସବୁ ମାନେ କହିପାରିବେନି ଏଠି ତ ଆମେ ଏବେ ସେମିତି ଛୋଟବେଳର ସ୍କୁଲରେ ପଢିଛି। ଏ ଯଉଟାକି ଆମର ଉ ସାଢେଚାରିଟା ଯାଏ ଆମର ରୁହେ କ୍ଲାସ ରୁହେ ଆଉ ଉଁ ଆଁ ଘରକୁ ଫେରିଲା ପରେ ଆମେ ପୁଣି ସାଙ୍ଗସାଥିମାନଙ୍କ ସହିତ ଖେଳ ତାପରେ ପୁଣି ଆହୁରି ଟିଉସନ ରୁହେ ତ ପୁରା ହଁ ସେ ଚାରିଟାବେଳର
ଖାଅ ନଖାଅ ଖେଳଟା ମୁଖ୍ୟ।
ଖେଳଟା ମୁଖ୍ୟ ଆଉ ହେଉଛି ବୁଲାବୁଲି ତାପରେ ହଁ ଗଛ ବି ଆମେ ଲଗାନ୍ତି ଛୋଟବେଳେ ମନେଅଛି। ତମର ଯେମିତି ଏସବୁ ଫୁଲଗଛ ସବୁ ସବୁ ଡାଳକୁ ଆମେ କାଟିକି ଆଣିବା ହଁ ତାକୁ ଆଣିକି ଲଗେଇକି ପ ହଁ ହଁ। ପ୍ରତିଦିନ ତାକୁ ଆମେ ଖୋଳିକି ମୁଁ ତ ସେମିତି କରେ ତମେ କେମତି କର ମୁଁ ଜାଣିନି ମୁଁ ତାକୁ ଖୋଳିକି ଦେଖିକି ତାର ଚେର ହେଲାଣି କି ଆଉ ଏମିତି ଦେଖି ବହୁତ ଲଗେଇଛି ଗଛ ଆଉ ପିଜୁଳିଗଛ ହଉ ଫୁଲଗଛ ହୋଉ ଆଁ ଫୁଲ ତ ବହୁତପ୍ରକାର ଫୁଲ ଯେମିତି ମଲ୍ଲିୀ ଫୁଲଗଛ ତା ଛୋଟ ଛୋଟ ତା ଚାର ଆଣିକି ଲଗାଏ ଆଉ ଆଉ ଆମର ମନ୍ଦାରଗଛ ବଢିଆ ଫୁଟେ ହଁ ମଲ୍ଲୀ ଆମର ଯେଉଁ ମନ୍ଦାରଗଛର ଡାଳ
ହଁ ମନ୍ଦାର ଗଛର ଡାଳ ମୁଁ ବି ଲଗେଇଛି ସେ ଗଛ ଛ ବି ବଞ୍ଚିଛି ଆଜି ଯାଏ ଯଉଁଗୁଡା ବି ଲଗେଇଥିଲି ବଞ୍ଚିଛି।
ଆଚ୍ଛା ଆଚ୍ଛା। ତମେ ସେଠି ପୁରା ଛୋଟ ବେଳୁ ଲଗ ଲଗେଇଇଛ ସେ ଛୋଟବେଳର ଏବେ ବି ସେଠି ଅଛ ନା ତ ତମେ ସେ ଗଛ ଗଛକୁ ଦେଖିପାରୁଛ ତ କିନ୍ତୁ ମୁଁ
ଆମର ସବୁବେଳେ ଗୋଟେ ଯାଗା ରୁ ଗୋଟେ ଯାଗା ବଦଳି ହୋଇଯାଏ ନା ବାପା ବାପାଙ୍କର ଯେତେବେଳେ ଚାକିରି ଥିଲା ସେତେବେଳେ ବଦଳିଯାଏ ଆଉ। ସେ ସବୁ ଦେଖିବାକୁ ମିଳେନି ଆଉ।
ନା ଆମେ ମୋ ଛୁଆବେଳୁ ଯେଉଁଠିଥିଲୁ ଏବେ ବି ସେଇଠି ଅଛୁ। ଆମର ଏଠି ଜାଗା ନଥିଲା ଆମେ ଯେତେବେଳେ ଆସିଲୁ ଏଠି କିଛି ଗଛ ନଥିଲା। ତାପରେ ମୋ ମା ଗୋଟେ ଗଛ ଲଗେଇଥିଲେ ମୁଁ ଗୋଟେ ଗଛ ଲଗେଇଥିଲି ସେ ଗଛ ଆଜି ଯାଏ ଅଛି ମାନେ ଦଶ ବର୍ଷ ହେଇ ଗଲାଣି ଆମେ ତ ଏଇଠି ସମସ୍ତେ ସେଇ ଗଛରୁ ଫୁଲ ନଉଛନ୍ତି।
ଆଛା ଆଉ। ଏ ଯାହା ହଉ ଏବେ ଥଣ୍ଡା ପବନ ଦେଲାଣି ଟିକେ ଘଡଘଡି ମାରିଲାଣି।
ହଁ ବର୍ଷା ଟିକେ ହେଲେ ଭଲ ଲାଗିବ ନହେଲେ
ହଁ ଗରମରୁ ଟିକେ ମୁକ୍ତ ଗରମ ଗରମରୁ ଯେମିତିି ଦି ଯେମିତି ବର୍ଷା ପରେ ବି ଗୁଳୁଗୁଳି ଯୋଉଟା ହୁଏ ଏଇଟା ଭାରି କ ହୁଏଜେ ଆଉ ଏ ଯାହା ହଉ ଟିକେ ବର୍ଷା ହେଇଯାଉ। ହୁଁ ହୁଁ।
ଆମେ ତ ବଡ ଯାହା ବି ହେଲେ ଆଡଜେଷ୍ଟ କରିଦବା ଗରମ ଛୋଟ ଛୁଆ ଯୋଉ ମାନେ ସିଏ କିଛି ବୁଝିପାରିବେନି ଖାଲି କାନ୍ଦିବେ।
ହଁ। ଆ ସେମାନେ ବି ତାଙ୍କର ଦେହରେ ଯୋଉ ଝାଳ ହୁଏ। ତ ନାଲି ବି ପଡିଯାଏ ଛୋଟ ଛୁଆଙ୍କର। ଆ ତାପରେ ଯୋଉ ବିରି ବିରି ଘିମିରି ଟାଇପ ର ସବୁ ବାହାରି ଯାଏ ନା ଆଉ ସେ କଣ କରିବେ ସେମାନେ ତ କହି ପାରିବେନି ନା ମୁହଁ ଖୋଲିକି ଆମେ ତ ଯାହା କଷ୍ଟ ହଉଛି ଆମେ କରୁଛନ୍ତି କି ପେଟ କାଟିଲା କି ମୁଣ୍ଡ ବିନ୍ଧିଲା। କି ମତେ ଆମକୁ ସେଇଟା କାମୁଡି ଦେଲା କି କୁ କାମୁଡି ଦେଲା କି ଜନ୍ଦା କାମୁଡି ଦେଲା ସେମାନେ ତ ସେଟା କହିପାରିବେନି। ଆଉ ଆ କଣ କରିବେ ସେ ଯାହା ବି ହେଉ କାନ୍ଦିବେ ତାଙ୍କୁ ଭଲ ଲାଗିବନି ଆଉ ସେଇଟା ସେଇଟାକୁ ବି ଆମେ ତାଙ୍କ ହୁଁ ତାଙ୍କର ଆବଭାବ ଦେଖିକି ବୁଝିବାକୁ ପଡିବ।
ହଁ ତାହେଲେ ସେ କିଛି କହିପାରିବେନି ତାଙ୍କୁ ଭୋକ ଲାଗିଲେ ବି ସେ କହିପାରିବେନି ଖାଲି କାନ୍ଦିବେ ଆଉ କଣ ବୁଝ
କାନ୍ଦିବେ ହଁ ଆଉ ତମ ଘରେ କିଏ ଛୋଟ ପିଲା ଅଛନ୍ତି ନା,?
ନାଁ ନାଁ ଆମ ଘରେ କେହି ଛୋଟ ଛୋଟ ପିଲା ନାହାନ୍ତି ଆମ ସବୁ ବଡ ହେଇଗଲୁଣି ଆଉ ଛୋଟ ପିଲା କେହି ନାହାନ୍ତି। ଆମେ ବି ବାହାରେ ରହୁଛୁ ମୁଁ ମୋ ଭାଇ ବାପା ମା ଆମେ ଟୋଟାଲ ଚାରି ଜଣ ମୋ ଭାଇ ମୋ ଠୁ ତ ଦି ବର୍ଷ ମାତ୍ର ସାନ ସେ ତା କଲେଜ ଆଉ ମୁଁ ଏକା। ସେମିତି କେହି ଛୋଟ ପିଲା ନାହାନ୍ତି ଆମ ଘରେ
ଆଛା। ହ ଆଛା ହଉ ଘର ପାଖରେ ସେମତି ଘର ପାଖରେ ପିଲା ଛୋଟ ପିଲା ଅଛନ୍ତି?
ଆଗରୁ ଥିଲେ ଆମ ଘର ହଁ ଆମ ଘର ସାଇଟ ରେ ଆଉ ଜଣେ ଥିଲେ ସେ ଛୁଆ ଏଇଠି ଜନ୍ମ ହେଇଥିଲା ସାତ ବର୍ଷ ଆଠ ବର୍ଷ ଦେ ଏଇଠି ରହିଲା। ତାପରେ ତାଙ୍କର ଏବେ ବର୍ଷେ ହବ ଆଉ ଗୋଟେ ଜାଗାକୁ ପଳେଇଛନ୍ତି ଏଇ ପାଖକୁ ଟିକେ ତାଙ୍କର ଅସୁ ବୋଲି କିନ୍ତୁ ତାକୁ ବି ଆମେ ବହୁତ ଭଲ ପାଉ ସେ ଛୁଆ ମାନେ ପର ହେଇକି ପୁରା ଆପଣା ଭଳିଆ ପୁରା ନିଜର ଛୁଆ ସେ ତା ମା ଯୁଆଡେ ପଳେଇବ ସେ ଆମ ପାଖରେ ରହିଯିବ ତାର କିଛି ନାହିଁ। ତାର ଗୋଟେ ସ୍ନେହ ମମତା ହେଇଯାଇଥିଲା ଆମ ସହିତ।
ଛୋଟ ପିଲା ହିଁ ସେମିତି ନା ତାଙ୍କ ପା ପାଖରେ ରହିଲେ ତାଙ୍କ ସହିତ ସମୟ ଅତିବାହିତ କଲେ ଆମେ ଜାଣିିପାରିବାନି ମାନେ କେମିତି ସମୟ ଆପେ ଆପେ ସବୁ ହଁ ଚାଲିଯିବ ଜାଣିପାରିବନି। ଏ ଆଉ ବହୁତ ଭଲ ଲାଗେ ଆଉ ମା ମାନେ ଆମର ମନ ବି ପ୍ରଫୁଲ୍ଲିତ ର- ରୁହେ ତାଙ୍କ ସହିତ ତାଙ୍କ ହସ ତାଙ୍କ ଖେଳରେ ଆଉ ସବୁ ଦୁଃଖ ବି ସେଇ ଟାଇମ ରେ ଭୁଲି ହେଇଯାଏ ନା କଣ?
ଆଉ ତାଙ୍କ ମୁହଁକୁ ଦେଖିଦେଲେ ତ ସଇଲା ଆଉ।
ହଁ।
ଆଉ ତାଙ୍କୁ ବି ଯଦି ଆମେ ସମୟ ଦେବା ଭଲ ପାଇବା ସିଏ ବି ମାନେ ଆମକୁ ଛାଡିକି ଆଉ ରହି- ପାରିବିନି ତାଙ୍କର ବି ଭଲ ପାଇବା ପଳେଇ ଆସିବ।
ନିହାତି। ହଉ ଆମେ ଯାହା ହଉ ଆମର ବାର୍ତ୍ତାଳାପ ଟା ଭଲ ଲାଗି- ଲା ଉଁ-ତ ତମେ କିଛି ତମର ଅଭିଜ୍ଞ- ତା କହିଲ, ମୁଁ ମୋର କହିଲି ଆଉ
ହଁ
ଆଉ ଆଜି ପାଇଁ ଏତିକି କଥା ହବା ପୁଣି ଏଉଁ କଥା ହବା ଆଉ
ପୁଣି ଆଉ କେବେ?
ହୁଁ ହୁଁ ପୁଣି କଥା ହବା, ଆଉ ଧନ୍ୟବାଦ!
ଧନ୍ୟବାଦ